ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରଚୁ?
ଏଇ ବସିଥିଲି ଆଉ ତୁ କଣ କରୁଛୁ?
ମୁଁ ବା ହେଇ ଅଫିସ ରୁ ଆସିକି ଟିକେ ଯାକୁ କହିଲି ଯାଇ ମୁଁ ହେଇ ପା ଅଫିସ ରୁ ଟିକେ ଟ ରେଷ୍ଟ ନେବି ପ୍ରବଳ ଜୋରରେ ଥକା ଲାଗୁଛି ତ ଆଉ ଟିକେ ସେଥିପାଇଁ ରେଷ୍ଟ ନଉବାର ନେବାକୁ ଆସିଲି ଆଉ।
ଓ ହ ଯା ହଉ।
ଖାଇଥିଲୁ କଣ?
ଏଇ ଟିକେ ମ୍ୟାଗି ଖାଇଥିଲି ଆଉ କିଛି ଖାଇନାହିଁ ଆଉ ଭୋକ ଲାଗିଲାଣି ଆଉ। ଟିକେ ପରେ କଣ ଖାଇବି ଆଉ।
ହଁ ସନ୍ଧ୍ୟା ବେଳୁ ଟିକେ ହାଲକା ଖାଇବା ଖାଇଦେଲେ ବି ରାତିରେ ଆଉ ଇଚ୍ଛା ହୁଏ ନା ଖାଇବାକୁ।
ମୁଁ ସଦାବେଳେ ସନ୍ଧ୍ୟା ବଳେ ହାଲ ଖାଏ ବେଶିମୁଁ ଖାଉନି।
ରା ଯେତେ ହାଲକା ଖାଇବା କାହିଁକି ହଉଛି କେମିତି ଖାଇବା କଥା ଜାଣିଛୁ ସକାଳୁ ପୁରା ମାନେ ବେଶୀ ଅଧିକ ହେବ ଟିକେ ଖାଇବୁ ଅଧିକା ଟିକେ ଖାଇବୁ ଗାଧୁଆ ବେଳକୁ ତାପରେ ଟିକେ କମ ଖାଇବୁ ତାପରେ ରାତି ତିକି ଆଉ ଟିକେ କମ ଖାଇବୁ ମାନେ ଯେମିତି ପାଞ୍ଚ ଚାରି ତିନି ଏମିତି ରାସିିଓରେ ଖାଇବୁ ଖାଇଲେ କଣ ହବ ନା ମାନେ ଦେହଟା ଠିକ ବାଲାନ୍ସ ହେଇକି ରହିବ ହେଲା ତୁ କୋଉଠି ଅଛୁ କି?
ମୁଁ ଏଇନା ପଦାରେ ବୁଲୁଛି ଆଉ କଣ?
ସେଇଥିପାଇଁ ଗୋଟେ ବେଙ୍ଗ ମାନଙ୍କ ବୋଧେ ବେଙ୍ଗ ମାନଙ୍କ ଶବ୍ଦ ଶୁଭୁଛି ବହୁତ ଜୋର ରେ ତୋ କଥା ଟା ଶୁଭୁନି ସେଥିପାଇଁ ମୁଁ କହିଲି ଆଉ କଣ ହେଇଛି କୋଉଠି ଗୋଟେ ଅଛୁ ବୋଦ୍ଧି ମିଳୁ
ଓହୋ ନା ନା ଭିତରେ ଗରମ ହଉଛି ତ ହଉ ମୁଁ ଭିତରକୁ ଯାଉଛି ଆଉ।
ତିକେ ବସ୍ କାହିଁକି କହିଲୁ ବେଙ୍ଗ ମାନ ରାତିରେ ବାହାରେ ସବୁ ବେଙ୍ଗ ପୋକ ସେମାନେ ସବୁ ତାଙ୍କର ସବୁ ଗୋଟେ ଆବାସ ଥାଏ ନା ସେଇ ଯୋଉ ଆବାସ ଟା ଅଧିକ ଜୋରରେ ଶୁଭାାଯାଏ।
ହଁ ରାତି ହେଲାକୁ ଏ ବେଙ୍ଗ ମାନେ ଯେମିତି କେଁ କଟର ହଉଛନ୍ତି ଯେ ତାଙ୍କ ଶବ୍ଦ ଟା ଅଧିକ
ତୁ କହ ନା ଆମ ଗାଁ ରେ କାଲି ପୁରା ମାନେ ସଡନ ଏମିତି ମୁଁ ବସିଥିଲି କାଲି ଆମ ଗାଁ ରେ ଖବର ମିଳିଲା ଜଣଙ୍କ ଘରୁ ସାପ ବାହାରିଛି ହେଲା ତାପରେ ସେ ତା ଗାତ ଯେତେବେଳେ ଖୋଳା ହେଲା ସେ ଗାତରୁ ତେଇଶ ତେଇଶ ଟା ସାପ ଛୁଆ ବାହାରିଲେ। ବଡ ସାପ ଛୁଆ ବାହା ଏବେ ଖାଲି ରାତିରେ ଏବେ ଯୋଉଭଳିଆ ହଉଛନ୍ତି ବାହାରେ ବେଶୀ ବୁଲାବୁଲି ନ କରିକି ଆହୁରି ଘରେ ରହ ହେଲା ଅନ୍ଧାର ଫଧାର ପୁଣି ବର୍ଷା ହଉଛି ନା।
ହଁ ଘରେ ରହିବ ସୁରକ୍ଷା ସୁରକ୍ଷା ରହିବ ସେଇଟା ହିଁ ଦରକାର।
ହଁ ସେଠି ପାଇଁ ତ କହୁଛି ସେ ମାନେ କଣ କହିଲୁ ଏବେ ବର୍ଷା ହଉଛି ବର୍ଷା ଦିନଟା ନା ଏବେ କଣ ହବ ନା ତାଙ୍କ ଯୋଉ ଗାତରେ ସବୁ ପାଣି ପଶିଯିବ ପାଣି ପଶିଗଲେ ସେମାନେ କୋଉଠି ରହିବେ ଯଦି ନିଜ ଘରେ ପାଣି ପଶିଯିବ ସେମାନଙ୍କ ତ ପୁଣି ରହିବା ପାଇଁ ଦରକାର ନା। ବୁଝିଲୁ।
ସେଇଟା ପାଇଁ ସେମାନେ ବାହାରେ ବୁଲୁଛନ୍ତି ଆଉ।
ହଁ ବାହାରି ବୁଲୁଛନ୍ତି ଘର ଭିତରେ ପଶ ଯାଉଛନ୍ତି ସେଥିପାଇଁ ତଳେ ଶୋଇବା କଥା ନୁହଁ ତଳେ ନ ଶୋଇକି ଅ ଖଟ ଉପରେ ଉଞ୍ଚା ସ୍ଥାନରେ ଶୋଇବା କଥା ଆଉ ପୁଣି ମସୁରରିୀ ଫସୁରୀ ଟାଙ୍ଗିକି ଶୋଇବା କଥା ବର୍ଷା ଦିନ ମଶା ମାଛି ବି ସବୁ ବହୁତ ହଉଛନ୍ତି।
ହେଲେ କଣ କରିହବ ଏଇ ଯୋଉ ଗରମ ହଉଛି ନା ଟିକେ ଶୋଇ ହଉନାହିଁ ଲୋକମାନେ ସବୁ ପଦାରେ ହିଁ ବୁଲୁଛନ୍ତି।
ହଁ ପଦାରେ ବୁଲିଲେ କିଛି ନାହିଁ ବାହାରେ ବୁଲିବା କଥା ଚାଲିବା କଥା ନିଜର ଅ ଦେହର ମାନେ କଣ ଯୋଉ ଇଏ ବଜାୟ ରହିବ ଦେହର ଯୋଉ ଆମର ସ୍ଵାସ୍ଥ୍ୟ ବଜାୟ ରହିବ ତା ସହିତ ପୁଣି ଆମେ ଯଦି ଚଲାବୁଲା ଠିକ ସେ କରିବା ଆମର କିଛି ରୋଗ ବୈରାଗ ହବନି। ପୁଣି ଖାଲି ପାଦରେ ଚାଲିଲେ ପାଦ ଶକ୍ତ ହବ ମାଟିର ଟିକେ ସ୍ପର୍ଶ ନବା କଥା ତ ସେଥିପାଇଁ ଯାହା
ତ ବେଳେବେଳେ ଆମେ ପଦାରେ ବୁଲିବା ନିହାତି ଆବଶ୍ୟକ ନା କଣ?
ହଁ ବେଳେ ବେଳେ ବୁଲିବା କଥା ମାନେ ଦିନରେ ଯାହା ବି ହେଲେ କିଛି ସମୟ ଆମେ ବାହାରେ ବୁଲିବା ଆବଶ୍ୟକ କାହିଁ ନା ବାହାରର ଯୋଉ ପବନ ଅଛି ବାହାରର ଯୋଉ ପାଣିପାଗ ଗଛର ଯୋଉ ହାୱା ପବନ ସେଇଟା ସବୁ ଆମ ଦେହକୁ ଗଲେ ଆମ ଦେହ ସୁସ୍ଥ ସବଳ ମଜବୁତ ରହିବ ବୁଝିପାରିଲୁ ଆଉ ଏବେ ଯୋଉ ସବୁ ଗରମ ପାଇଁ ଘରେ ଏସିି ଲଗେଇକି ଏସି ହାୱା ରେ ବସୁଛନ୍ତି ଏସି ପବନରେ କୁଲର ପବନରେ ବସୁଛନ୍ତି ଏଗୁଡା କଣ ସବୁ ଭଲ ଏଗୁଡା ସବୁ ଅଧିକ ଆମର ହାଡ ଗୋଡ କୁ ସବୁ ଦୁର୍ବଳ କରି ପକଉଛି।
ସେଥିପାଇଁ ବେଶୀ ବସିବା ଭଲ ନୁହଁ ସେଥିପାଇଁ ବାହାରର ଯେତେ ପବନ ଖାଇବ ଦେହରେ ସତ କଥା ସେଇଟା ହିଁ ଦେହ ପାଇଁ ସେତେ ଭଲ।
ହୁଁ ହୁଁ।
ଆମେ ବହିରେ ବି ପଢିନାହାନ୍ତିକି ଏଇ ଗୁଡାକ ସ ସବୁ କିନ୍ତୁ ଆଜ କାଲିକା ଲୋକ ଲୋକମାନେ କଣ ସେଟା ବୁଝୁଛନ୍ତି।
ନା ପରା ଜମା ବୁଝୁନାହାନ୍ତି ଘରେ ସମସ୍ତଙ୍କ ଘରେ ଗୋଟେ ଗୋଟେ ଏସିି ସମସ୍ତଙ୍କ ଘରେ ଗୋଟେ ଗୋଟେ କୁଲର ସବୁ କିଣି ପକଉଛନ୍ତି ଏସିି ଗୁଡା କିଣି ପକାଉଛନ୍ତି ଆମେ କେମିତି ନିଜେ ଆମ ବା ଚାରିପଟରେ ସିନା ଆମେ ଗଛ ଲଗେଇଲେ ଆମେ ଗୋଟେ ଭଲ ପବନ ପାଇବା ଭଲ ଭଲସେ ଆମେ ଶ୍ଵାସକ୍ରିୟା ନିଶ୍ଵାସ ପ୍ରଶ୍ଵାସ ନେଇପାରିବା ଆଉ ଆମ ଚାରିପଟେ ଯଦି ଆସିବନି ଯୋଉ ଗଛ ବୁଛ ନ ରହିବ ଆମେ କେମିତି ଭଲରେ ନିଶ୍ୱାସ ନବା ଆମକୁ ତ ଗରମ ହବ ନା ଗଛ ନଥିଲେ କୋଉଠୁ ହାୱା ପବନ ଆସିବ ଗରମ ଅଭିୟସଲି ହବ।
ଯାହା ହଉ ଆମର କିନ୍ତୁ ଘର ପାଖରେ ଯୋଉ ଗଛ ଗୁଡା କରି ଚି ଯୋଉ ସୁଲସୁଳିଆ ପବନ ଦଉଛି। ଏଥିରେ ଟିକେ ଆନନ୍ଦ ମିଳୁଛି ନା କଣ?
ହୁଁ ଆମର ତ ଆମ ଆମ ଦାଣ୍ଡରେ ଆଗରୁ ବହୁତ ଗୁଡଏ ଗଛ ଥିଲା ହେଲା ଏବେ କଣ ହେଇଛି ବହୁତ ଗୁଡେ ଭାଙ୍ଗି ଗଲାଣି କିନ୍ତୁ ଯେତିକି ଗଛ ଅଛି ମାନେ ନଡିଆ ଗଛ ତିନିଟା ଅଛି ଆମ୍ବ ଗଛ ତିନିଟା ଅଛି ତାପରେ ଛୋଟ ଛୋଟ ଟଗର ଗଛ ମନ୍ଦାର ଗଛ ସେ ସବୁ ଗଛ ଅଛି ରାତିରେ ଯାହା ଯେମିତି ହଉ ଝରକା ଟିକେ ଖୋଲିକି ଶୋଇଲାୁ ଟିକେ ଥଣ୍ଡା ଲାଗୁଛି ଶୋଇ ହେଇଯାଉଛି ହେଲେ ଏଇ ଯୋଉ ସାପ ସବୁ ବାହାରୁଛନ୍ତି ଆହୁରି ଡର ଲାଗୁଛି ଜାଣିଛୁ।
କିଛି ବି ଦରକାର ନାହିଁ ମାନେ ଏସିି ଆଉ କୁଲରର କିଛି ଆବଶ୍ୟକତା ନାହିଁ ଯେ ଏତେ ସୁନ୍ଦର ଗଛ ଅଛି ବଢିଆ ପବନ
ହୁଁ।
କଣ ଦରକାର ଆଉ ଏସିି ଲଗେ ଲଗେଇବା ଆଉ କୁଲର୍ ଲଗେଇବା।
ଆହୁରି ଏସି କୁଲର ନ ଲଗେଇକି ଆହୁରି ଯଦି ଆମେ ଗଛ ଲଗେଇବା ଚାରିପଟେ ଘର ଚାରିପଟେ ଗ ଗଛ ଲଗେଇବା ଆଉ ହେଲା ସଫାସଫା ସଫା ରଖିବା ଆଉ ହେଲା କଣ କହିଲୁ ଗଛ କାଟିବାନି ଯଦି ବଡ ବଡ ଗଛ ନି ସେ ଗଛକୁ ବଢିବାକୁ ଦବା ତାହେଲେ ଯାଇ ଗରମରୁ ଆମେ ରକ୍ଷା ପାଇପାରିବା। ଗରମରୁୁ ରକ୍ଷା ପାଇବା ପାଇଁ ହୁଁ ଗଛ କଣ ଖାଲି ଗରମରୁ ରକ୍ଷା ଦବ ଆମ୍ବ ଗଛ ଆମର ଆମର ଆମ୍ବ ଗଛ ତିନିଟା ଥିଲା ବୋଲି ଆମେ ସବୁ ଆମ ଘରେ ସମସ୍ତେ ପୁରା ମେଞ୍ଚେ ମେଞ୍ଚେ ଆମ୍ବ ଖାଆନ୍ତି ଆମ୍ବ ଗଛ ତିନିଟା ଥିଲା ବୋଲି ଆମେ କେତେ ଆମ୍ବ ଖାଇଲୁ ତାପରେ ହାୱା ପବନ ଖାଉଛୁ ଗଛ ଅଛି ବୋଲି ଗୋଟେ ଛାଇ ହଉଛି ଦାଣ୍ଡରେ ଟିକେ ବସି ହଉଛି ଆମ ଦାଣ୍ଡରେ ଜାଣିଛୁ ସେଇଥିପାଇ ମତେ ତେ ଭାରି ଭଲ ଲାଗେ ଗଛ ଲଗେଇବାକୁ ତତେ ଭଲ ଲାଗେ?
ମୋତେ ଗଛ ଲଗେଇବାକୁ ବହୁତ ଭଲ ଲାଗେ ଛୋଟ ଛୋଟ ଗଛ ଲଗେଇଛି।
ହୁଁ ତୋର କୋଉଠି ଆଉ ଗୋଟେ କୋଉଠି କି ଗଲୁ କି ହୁଁ ହୁଁ ଫାଷ୍ଟ କଥା ହେଲା ଗଛରେ ଯଦି ଫଳ ଫଳ ହବ ଫୁଲ ଫ କିବ ତାହେଲେ ହି ବେଶୀ ଖୁସି ଲାଗେ ଆଉ ସେମିତି ରହିଲି ତ କିଛି ଅସୁବିଧା ମତେ ଏ ଯଉ ବଉଳ ଗ ଗଛ ଜାଣିଛୁ ନା ବଉଳ ଗଛ?
ହଁ ବଉଳ ଗଛ ମୁଁ ଜାଣିଛି ବଉଳ ଗଛ ଶୁଣିଛି ମୁଁ କେବେ ଦେଖିନି ହେଲେ।
ଗୋଟେ ହୁଏ ବଉଳ କୋଳି ଖାଆନ୍ତି ତାକୁ ଟିକେ କଷା କଷା ଲାଗେ। ଅରେଞ୍ଜ ଅରେଞ୍ଜ କମଳା କମଳା କଲର ନାଲି ନାଲି କଲର ଜାଣିପାରିଲୁ?
ବହୁତ କଷା ଲାଗେ ଖାଇଛି ଖାଇଛି।
ହୁଁ ସେଇ ବଉଳ ଗଛ ମତେ ଏତେ ପସନ୍ଦ ମତେ ମତେ ଭାରି ଇଚ୍ଛା ଆମ ଦାଣ୍ଡରେ ଗୋଟେ ମାନେ ବଉଳ ଗଛ ଲଗେଇବି ସେକେ ବଡ ହବ ଟିକେ ବଡ ହେଲା ପରେ ତା ଚାରିପଟେ ଗୋଟେ ପିଣ୍ଡି ଭଳିଆ କରିକି ସେଇଠି ଚାରିଟା ବେଳେ ବସିବୁ ଶୋଇବୁ କରିବି ମୋ ଭାରି ଇଚ୍ଛା କିନ୍ତୁ କଣ କରିବି ଏ ଯୋଉ ବଉଳ ଗଛ ରେ ମଝିରେ ମୋ ବାପା କିଣିକି ଆଣିକି ଯୋଉ ଗଛ ବିକ୍ରି ହୁଏ ନା ନା ଯୋଉଠୁ? ତେଠୁ ମୋ ବାପା କିଣିକି ଆଣିକି ଥରେ ବଉଳ ଗଛ ଲଗେଇଲେ ସିଏ ପୁରା କଣ କହିଲୁ ହେଇଗଲା ଇଏ ହେଇଗଲା ମାନେ ଛେଳି ଫେଡି ଆମ ଦାଣ୍ଡ ଟା ଖାଲି ବାଡି ବୁଲା ହେଇଛି ତ ସେ ତାର ପୁରା ଛେଳି ଗାଈ ଗୋରୁ ସବୁ ପଶିି ଖାଇଦେଲେ। ଆଉ ତ ତମ ଘରେ କିଏ ସେଠି ପାର୍ଟି କରୁଛନ୍ତି କି?
ନା ନା ଆମ ଘରେ ପାଟି କରୁନାହାନ୍ତି ତୋତେ ଶୁଭୁଚ କି ପାଟି ପଟିଗଲା ଟାଇପ୍ର
ହଁ ମୁଁ ଭାବିଲି ଏଧ କିଏ କଣ କହୁଛି ନା କଣ?
ଘରେ ପାଟି କରୁନାହାନ୍ତି ସିଏ ଘର ଭିତ ଭିତରେ ଯଦି କିଛି ଟିଭି ଦେଖୁଥିବେ ତାହେ ଦେଖୁଥିବେ ନହେଲେ ବାଟ ଟିକେ କରୁନାହାନ୍ତି।
ହଁ ସେଇଆ ବୋଧେ ସେଇଥିପାଇଁ କହିଲି ଆଉ ଆଉ ଯୋଉ ଜାଣି ସୁୁନା ଗୋଟେ କଥା ଯୋଉ ହଁ ଏଇ ଯୋଉ ଯାଇ ମୁଁ ଆସିଲି ଏବେ ଅଫିସ୍ ରୁ ଯୋଉ ଆସିଲି ବାଟରେ ଆଜି ମୁଁ ସ୍କୁଟି ନେଇକି ଯାଇଥିଲି ତ ଅଫିସ୍। ସେଥିପାଇଁ ଆସିଲା ବାଟେ ଅ ପୁଣି ବୋଧେ ବାହାରକୁ ପଳେଇ ଆସିଲୁ ବେଙ୍ଗ ମାନଙ୍କର ଆବାଜ୍ ଟା ଅଧିକ ଜୋରରେ ଶୁଭୁଛି ତ ଚୁଁ ଚାଁ ଚଡ୍ ଚଡ୍ ହଉଚି।
ତମ ସିିଆଡେ ଶୁଭେନା କି?
ଆମ ଏଠି ଶୁଭେ ମୁଁ କିନ୍ତୁ ଘର ଭିତରେ ଅଛି ତମେ ଶୁଭୁନି।
ଓହୋ ନା ମୁଁ ହଁ ମୁଁ ଘର ଭିତରେ ଥିଲି ତ ତୁ କହିଲୁ ଟିଭି ଲାଗିଛି ମୁଁ ସେଥିପାଇଁ ପଦାକୁ ଟିକେ ପଳେଇଲ୍ ଲି ଆଉ।
ଓହୋ ଆଚ୍ଛା ଆଚ୍ଛା ନା ମୁଁ ସେତା ଭାବିଲି ମୁଁ କହିଲି ଆଉ କଣ ହେଇଛି ମତେ ଗୋଟେ ଚଡ୍ ଚାଡ୍ ଚୁ ଚୁଁ ଚାଁ ଏମତି ଆବାଜ୍ ଶୁଭିଲା ସେଥିପାଇଁ ପଚା ଏବେ ଏଇ ଠିକ୍ ଶୁଭୁଛି ତ।
ହଁ ହଁ ଏବେ ମୁଁ ଘର ଭିତରେ ବସିଛି ତ ସେଇଟା ପାଇଁ ଆଉ।
ହୁଁ ହୁଁ ଆଉ ଯୋଉ ହେଲା ଶୁଣୁ ମୁଁ ଆସିଲି ଆଜି ଅଫିସ୍ ରୁ ମତେ ସେ ବାଟରେ ମତେ ମୋମୋସ୍ ଭାରି ଭଲ୍ ଲାଗେ ଖାଇବାକୁ ତତେ ଭଲ୍ ଲାଗେ?
ମୋର ତ ମୋମୋସ୍ ହେଲା ମୋ ଜୀବନ ମୁଁ ତ ଦେଖିଵ୍ ମାନେ ମୋର ନାଳ ଭାରିବ।
ହଁ ମୋତେ ବି ମୋମୋଜ୍ ବାହାର କିନ୍ତୁ ଏଇଟା ବହୁତ ଦେହ ପାଇଁ ବହୁତ୍ ଖରାପ୍ ମୋମୋଜ୍। କଣ କରିବି ବା ଏତେ ହୁଁ ଏତେ ଲୋଭ ବା ସମ୍ଭାଳ ସମ୍ଭାଳ ପଡୁନି ମୋର ମୋ ଦେଖିଲାକୁ ମତେ ଏତେ ଲୋଭ ହେଇଯାଉଛି ଯେ ଲୋଭ ଜମା ମୁଁ ସମ୍ଭାଳି ପାରୁନି ମୋତେ ଇଚ୍ଛା ହଉଛି ଖାଇଦେବି ମୁଁ ଆଉ କଣ୍ କରିବି ଆଜି ସେମିତି ଆସିଲା ବାଟରେ ଦେଖିକି ସ୍କୁଟି ନେଇକି ଯଉ ଯାଇଥିଲି ବସ୍ ରେ ଗଲେ କଣ୍ ମତେ କିଛି ଓହ୍ଲେଇ ପାରିବିନି ସିଧା ତ ବସ୍ ରେ ବସିବି ଅଫିସ୍ ପାଖରୁ ଆସିି ଘରେ ପହଞ୍ଚିବି ଆଜି ଯେହେତୁ ସ୍କୁଟି ନେଇକି ପଳେଇଥିଲି ଗୋଟେ ସାଙ୍ଗଟେ ଫୋନ୍ କଲା କହିଲା ଆଉ ମୋର ଗୋଟେ ଭଉଣୀଟେ ବାହାଘର ଗୋଟେ ଶାଢୀ କିଣିକି ଆଣିକି ଦବୁ ସେ ମତେ ପଇସା ପଠେଇଲା ମୁଁ ତା ପାଇଁ ଶାଢୀ କିଣିକି ଆଣିକି ଦେବି ବୋଲି ରହିଗଲି ଗୋଟେ ଦୋକାନ୍ ରେ ସେଉଠୁ ମତେ ପୁଣି ଲୋଭ ହେଲା ଦେଖିଦେଲି ମୋମୋଜ୍ ଦୋକାନ୍ ଇଚ୍ଛା ହେଲା ଖାଇବାକୁ ରହିଗଲି ଖାଇଦେଲି ଆଉ କଣ୍ କରିବି ଜାଣି
ଆ ଛଡା ଆମିଷ ଖାଉ ନା ନିରାମିଷ ଖାଉ?
ନା ମତେ ଆମିଷ ଆଉ ଟୋଟାଲି ଆଗରୁ ଖାଉଥିଲି ଆମିଷ କିନ୍ତୁ ଏବେ ତିନି ମାସ୍ କି ଚାରି ମାସ୍ ହେଇଗଲାଣି ମୁଁ ଆଉ ଆମିଷ ଖାଉନି କାହିଁକିନା ମତେ ଆମିଷ ଆଉ ଜମା ଭଲ୍ ଲାଗୁନି ମାନେ ଏମ୍ ଗୋଟେ କେମତି କଣ୍ ଗୋଟେ ମାନେ ବାସ୍ନା ଆସୁଛି ମତେ ଜମା ଆଉ ପସନ୍ଦ୍ ଆସୁନି ମୁଁ ବେ ମୁଁ ସାଧା ମୋମୋସ୍ ଖାଏ ଆ ପନିର୍ ମୋମୋଜ୍ ଖାଏ ଆଉ ହେଲା ଯୋଉ କଣ୍ କହିଲୁ ପନିପରିବା ପଡିକି ଯୋଉଟା ହେଇନଥାଏ ନା ଭେଜି
ହଁ ହଁ ଯେମିତି ଗାଜର ହିମ୍ କ୍ୟାପ୍ସିକମ୍ ସବୁ ପଡିକି ଆମର ହେଇଥାଏ ଆଉ।
ହୁଁ ହୁଁ ହୁଁ ହୁଁ।
ତା ସହିତ ସେ ଯୋଉ ରେଡ୍ ଚଟନ୍ ଟା ବେଶୀ ଭଲ୍ ଲାଗେ ନା?
ହଁ ମୁଁ ସେଇ ଯୋଉ ଧଳା ଯୋଉଟା ଦିଅନ୍ତିନି ନା ଧଳା ରଙ୍ଗର ସେଇଟା ସେଟା ମୁଁ ଜମା ବି ଖାଏନି ମତେ ସେଟା ସେଟା ଫାଷ୍ଟ୍ କଥା ହେଲା ସେଟା ଦେହ ପାଇଁ ବହୁତ୍ ଖରାପ୍ ଆମେ ଯଦି ଯଦି ପୁରା ଅ ତେଲ ତେଲ ଜିନିଷ କଣ ଖାଉଛନ୍ତି ସେଇଟା ଆମ ଦେହ ପାଇଁ ଯେତେ ଖରାପ୍ ନୁହଁ ସେ ଯୋଉ ଧଳା ଚଟ୍ନି ଯୋଉଟା ନୁହଁ ସେଇଟାର ଗୋଟେ ଟିକେ ବୁନ୍ଦା ବହୁତ୍ ଖରାପ୍ ସେଟା ଖାଲି ତେଲରୁ ହିଁ ତିଆରି ହେଇଛି ତେଲକୁ ଗ୍ରା ଗ୍ରାଇଣ୍ଡିଙ୍ଗ୍ କରି କରି କରି କରି ସେଇଟାର ସେ ଯୋଉ କ୍ରିମ ଭଳିଆ ବନେଇଛନ୍ତି ଯୋଉଟାକୁ ଆମେ ଖାଉଛନ୍ତି ସେଟା କିନ୍ତୁ ବହୁତ୍ ଖରାପ୍ ମୁଁ ସେ ଜମା ସେଟା ଖାଏନା ମୁଁ ଖାଲି ନାଲି ଚଟଣି ରାଗ ରାଗ ଚଟ୍ନି ତାପରେ ସେ ଯୋଉ ମୋମୋଜ୍ ଟିକେ ଲଗେଇ ଦେଇକି ଓହୋ
ରେଡ୍ ଚଟ୍ନି ଛଡ଼ା ମୁଁ ଆଉ କିଛି ବି ଖାଏନି।
ହଁ ମୁଁ ବି ସେୟା ସେଇ ନାଲି ଚଟଣି ଟା ସେଇଟା ଖାଏ ହାଉ ସେଇଟା ଖାଇଦେଲି ତାପରେ ମାନେ ମୋମୋସ୍ ଖାଇସିଲା ପରେ ତାପରେ କଣ କହିଲୁ ମତେ ଯୋଉ ପାମ୍ପୁଡି ଚାଟ୍ ତତେ
ପାମ୍ପିଡ଼ି ଚାଟ୍ ମୁଁ ଦେଖିଲେ ହିଁ ରହିପାରିବିନି ମୋତେ ଏତେ ଭଲ ଲାଗେ ମୁଁ ମାନେ ଦି ତିନି ପ୍ଲେଟ୍ ଖାଇଦେବି।
ପାମ୍ପୁଡ଼ି ଚାଟ୍ ଭଲ୍ ଲାଗେ ନା?
ମତେ ବହୁତ୍ ଭଲ୍ ଲାଗେ ମୁଁ ଦେଖି ମାନେ ଦି ତିନି ପ୍ଲେଟ୍ ଆଗେ ଖାଇଦେବି ରହିପାରିବିନି ମୁଁ ଦେଖି
ହଁ। ମୁଁ ବି ସେୟା ମାନେ ମତେ ଏତେ ଭଲ୍ ଲାଗେ ପାମ୍ପୁଡି ଚାଟ୍ ସେଇଠି ମୋମୋଜ୍ ଖାଉଥିଲି ନା ମୋମୋଜ୍ ଖାଇଲା ପାଖରେ ପୁଣି ଗୋଟେ ପାମ୍ପୁଡ଼ି ଚାଟ୍ ଦେଖାହେଲା ମୁଁ ପୁଣି ଲୋଭ ହେଲା ପୁଣି ଗୋଟେ ମୋମୋଜ୍ ପଡିଥିଲା ମୁଁ କହିଲି ଯାଉଛି ପୁଣି ଗୋଟେ ପାମ୍ପୁଡ଼ି ଚାଟ୍ ବି ଖାଇଦେବି ଆଉ ପୁଣି ଗୋଟେ ପାମ୍ପୁଡି ଚାଟ୍ ବି ଖାଇଦେଲି। ଖାଇଦେଲି ପେଟ ପୁରା ଏତେ ଫୁଲ୍ ହେଇଗଲା ଯେ ଲେ ଏତେ ଖାଇସାରିଲିଣି ଆହୁରି କଣ ଖାଇଵି ତାପରେ ପୁଣି ଲାଷ୍ଟ୍ କୁ ଗୋଟେ ପୁଣି ଗୋଟେ ଯୋଉ ଥଣ୍ଡା ନୁହଁ ନା ଥଣ୍ଡା ପୁଣି ଗୋଟେ ପିଇଲି ଥଣ୍ଡା ପିଇକି ବାଟରେ ଆସିଲି ଆସିକି ତ ଏଇ ଆସିକି ଘରକୁ ପହଞ୍ଚିଲି ମୋ ଟିକି ବାବା ପୁଣି ଆସିକି ବସ୍ ଲାଗିଲା ଚାଲେ ଖେଳିବା ତାସ୍ ମୁଁ କହିଲି ନା ଆଉ ତାସ୍ ଖେଳି
ଆଉ ଟିକେ ବି ଇଚ୍ଛା ହବନି କିଛି ଖାଇବା ପାଇଁ।
ହଁ ବା ଆଉ ତ ଖା ଚାଲି ପାରୁନି ମୁଁ ଖାଲି ବସିଛି ଆସିକି ବା ଶୋଇ ବିି ପାରୁନି କାହିଁ କହିଲୁ ଶୋଇଲେ ବି ଶୋଇ ହବନି ପେଟ ପୁରା ଏତେ ଫୁଲ୍ ଯେ ମାନେ ଶୋଇବାକୁ ବି ଚ୍ଛାହଉନି ମୋର ଜେଯାଏ ମ୍ ବସିଚି ଟିକେ ଭଲ୍ ଲାଗିଲେ ଦେଖିବା ଯାଇକି
ଦି ଦିନି ଘଣ୍ଟା ଏଇନା ଟିକେ
ଭଲ୍ ଲାଗିବନି ବା ଜମା ଭଲ୍ ଲାଗିବନି ସେଥିପାଇଁ ଆଉ କଣ୍ କରିବି?
ହଁ ସିଏ ତ ଖାଇସାରିଲା ଟିକେ ଅଧିକା ଖା